କଣ କରୁଛ?
କଣ ମିନିଟ୍
ଉଁ ହଁଁ ସାଙ୍ଗ କଣ କରୁଥିଲ?
ଏଇ ବାହାରେ ଏଇଟା ଗରମ ଲାଗି ବାହାରେ ବୁଲାବୁଲି କରୁଥିଲି।
ହୁଁ ହୁଁ।
ଯେତେ ଗରମ ପଡୁଛି କହିଲେ ନ ସରେ ଘରେ ବି ରହି ହଉନି।
ଆଁଛା କଣ ଖାଇଥିଲ ଦୁପରେ।
କଣ ଖାଇବା ଭାତ ଖାଇବା ଆଉ କଣ ଖାଇବା।
ଖାଲି ଭାତ ଖାଇଛ ଆଉ କିଛି ଖାଇନ।
ଭାତ ଡାଲି
ହଁ ହଁ।
ଆଉ ପୋଟୋଲ ଭଜା।
ହଁ ଆଚ୍ଛା।
ଆଉ ତରକାରୀ ମାଂସ ତରକାରୀ।
ହ ଆଚ୍ଛା। ଆଉ ଦେହ କେମିତି ଅଛି।
ହୁଁ।
ଦେହ କେମିତି ଅଛି?
ଠିକ ଅଛି।
ହୁଁ ଆଉ କୋଉଠିକି ଯାଇନ ବୁଲିବାକୁ।
ହୁଁ।
ବୁଲିବାକୁ କଉଠି ଯାଇନ।
ବୁଲିବାକୁ ଆଉ ଏତେ ଗରମରେ କୁଆଡେ ଯିବୁ ବୁଲିବା ପାଇଁ।
ଅ ହଁ।
ଖାଲି କୁଲର ଚଲେଇ ଘରେ ରହିବାକୁ ପଡୁଛି।
ଆଉ କାମ ସବୁ କେମିତି ଚାଲୁଛି।
ଉଁ।
କାମ ସବୁ କେମିତି ଚାଲୁଛି?
ଚାଲିଛି ଠିକ ଅଛି।
ଆଚ୍ଛା।
ଠିକ ଠାକ ଚାଲିଛି କାମ।
ହ ହଁ। ଆ ଆଉ ଆଉ ଆସୁନ ଆମ ଘର ଆଡକୁ ବୁଲିକରି ଯିବ।
ହୁଁ ଏଥର କେ ଯିବ। କାମ ଧନ୍ଦା ସରିନି କାମ ସରିଲେ ମୁଁ ଯିବି।
ହଁ କେତେ ଦିନ ହେଇଗଲାଣି ଦେଖା ହେଇନି। ମୁଁ ଏତେ ମନ ପକେଇଲି କାହିଁକି ସାଙ୍ଗ ଫୋନ କରି ନାହାନ୍ତି। ଦେଖୁଛି ଫୋନ କରି କଣ ହେଲା ସାଙ୍ଗର ଦେହ ଭଲ ନାହିଁ କି କଣ ଏତେ ଦିନ ହେଇଗଲାଣି। ଭେଟ ବି ହେଇନି। କେମିତି ଅଛନ୍ତି ସେଥିପାଇଁ ଫୋନ କଲି।
ନା ଟିକେ ବି ମଝିରେ ମୁଁ ବହୁତ ବ୍ୟସ୍ତ ରହିଲି।
ଆଚ୍ଛା।
ଘରେ ବି ଟିକେ ପ୍ରୋବ୍ଲେମ ରହିଥିଲା ତ।
ହଁ ହଁ।
ପ୍ରୋବ୍ଲେମ ଆଉ ବର୍ତ୍ତମାନ ଅଛି କମ ପରିମାଣରେ ଅଛି। ସଲଫ ହେଇ ଗଲାଣି।
ହୁଁ।
ଆଉ ତମର ସେଠି ବର୍ଷା ହଉଚି?
ଆମ ଏଠି ବସା ହେଇନି ଦି ଦି ଦିନ ତଳେ ବର୍ଷା ହେଇଥିଲା। ଆଉ ହେଇନି ଗୁଡି ଅଛି ବେଶୀ ଆଉ ଗରମ ଲାଗୁଚି ଆ ଖରା ଅ ବେଶୀ ହଉଚି। ଏତେ ଗରମ ଲାଗୁଚି। ଘରେ ରହି ହଉନି କି ପଦାରେ ବି ରହି ହଉନି ଖାଲି ଏସି ଟିକେ ଲାଗିଲେ ଟିକେ ଭଲ ଲାଗୁଚି।
ଏସି ଏସି ହେ। ଆଉ କାମ କରିବ ନ କରିବ କଣ ଏ ନିନ କି କଣ ଗୋଟେ ପ୍ରଭାବ ପଡିବାର ଅଛି ସେଟା ହେେଲେ ଆଉ ଏସି ବି କାମ କରିବନି।
ଅ ନ କରିବା କେମିତି କରିବା ଦେଖିବା କଣ ଗୋଟେ ଉପାୟ କରିବା ଆଉ ନହେଲେ ଆ ଫ୍ରିଜ ର ବରଫ ନେଇକରି ପାଣି ରେ ଭସ କରି ଶୋଇବା ଆଉ।
ଦେହ ବିଗିଡିବନି?
ଦେଖିବା ହସ୍ପିଟାଲ ପାଖରେ ଅଛି ହେଲେ ଯିବା ଆଉ। ଯା ହଉ ଗରମକୁ ସମାଳି ତ ପାରି ହଉନି ନା ଯଦି ଉମ୍ ଆଗୁକୁ ଯଦି ଏସି ଯଦି ନ କାମ କରିଲା ଆଉ କଣ କରିବୁ ଲାଷ୍ଟ ଉପାୟ ସେଇଟା ଅଛି ଆଉ।
ହେଲେ ଏଥର କଣ ତମେ ଚାଷ କରିଲ କିଛି ଜଣା ପଡିଲାନି।
ହଁ ଚାଷ କରିଛି କାକୁଡି ଲଗେଇଚି ଜହ୍ନି ଲଗେଇଚି ଆଉ ଧାନ ସବୁ ବୁଣିଛି ଆଉ। ଆଉ କିଛି ଲଗେଇନି ଧାନ ସବୁ ହେଇ ସାରିଲା ପରେ ଲଗେଇବି କଣ ଦେଖିକରି ଭାବିିକରି। ନାଇଁ ପା-ଣିର କିଛି ପ୍ରୋବ୍ଲେମ୍ ନାହିଁ ସବୁ ଠିକ୍ ଠାକ୍ ଅଛି। ଆମ ଏଠି ସପିସେଣ୍ଟ୍ ପାଣି ଅଛି ପାଣି ଅଚିନ୍ତା।
ମୁଁ ଯେବେ ଯିବି ପନିପରିବା ତ ଥିବ? ଥିଲେ ତମୁଁ ନେଇକି ଆସିବି।
ହଁ ଥବ ଆସୁନ ଆ-ସିବ ଯଦି ନେଇକରି ଯିବ ଶାଗ ସବୁ ଗ ଆମ ବିଲରେ ଶାଗ ଗଛ ସବୁ କେତେ ହେଇଚି। ସବୁ ଯୋଉଟା ହବ ନେଇକରି ଯିବ ଆଉ ଯୋଉଟା ଥବ ବିଲରେ ମନା
ଅଛି ଠିିକ୍ ଅଛି କିଛି ଦିନ ଭିତରେ ମୁଁ ଯିବି। ଯିବି ଆଉ। ଆ ସାଙ୍ଗ୍ ସାଙ୍ଗ୍ ଯିବି କଣ କି ମୋର ଇଆଡେ କାମ ବହୁତ ଗୁଡେ ପେଣ୍ଡିଙ୍ଗ୍ ଅଛି ତ।
ଆଚ୍ଛା।
ହଁ।
ହଉ ତମ କାମ ସାରି ଦିଅ ସାରିଦେଲା ପରେ ଆସିବ ଆଉ। ବୁଲିିକରି ଯାହା ଥବ ପନିପରିବା ବିଲରେ ନେଇକରି ଯିବ ଆଉ ଗଛ ବାଡି ଭି ଭିତରେ କଣ କଣ ଲଗେଇଥେବି ଏଇ ଖାନା ଲଗେଇନି କିଛି ଦେଖିବି ଭାବିିକରି ଲଗେଇବି ଯଦି ହେଇଥିବ ସେଟା ବି ନେଇକି ପଳେଇ ଯିବ ଘରକୁ ଆଉ।
ଆମ ଛୁଆକୁ ବି ନେଇକି ଯିବି।
ହଁ ଆସ ନେଇକରି।
ହଁ।
କେତେ ବଡ ହେଗଲାଣି କେତେଟା ଛୁଆ ଅଛନ୍ତି?
ଏଇଟା ତ ଦିଟା।
ହୁଁ ବଡ ଅଛି ପୁଅକୁ କେତେ ବର୍ଷ ହେଲାନାଇ।
ସାନ ସାନ ଆମ ପାଖେରେ ଅଛି
ବଡ କୋଉଠି ଅଛି?
ଆ ବଡ ତ ତା ମାମୁଁ ଘରେ ସେଠି ପାଠ ପଢୁଚି।
ଆଚ୍ଛା ଆଚ୍ଛା ଆଉ ଏଠି ପାଠ କଣ ପଢେଇଲଣିି ସେଠି କାହିଁକି ପଠେଇଦେଲ?
ଏଠି ଭଲ ପା-ପାଠ ବି ହେଇ ପାରୁନି।
ଆଚ୍ଛା ଆଚ୍ଛା।
ଆଚୁଲି
ହଁ ଯୋଉଠି ହଁ ଯୋଉଠି ଟିକେ ଭଲ ପାଠ ହେଲେ ଏଇଖିଣା ଯେମିତି ଯୁଗ ହେଲାଣି ଭଲ ପାଠ ନ ପଢିଲେ ହବନି।
ହୁଁ।
ଯାଉ ଟିକେ ପାଠ ପଢିଲେ ଟିକେ ଭଲ। ଆଗ ଭଳିଆ ନାଇଁ ହଁ ଆଗ ହଁ ଆଗ ଭଳିଆ ତ ନାଇଁ। ଲୋକ ପାଠ ନ ପଢିଲେ ନାଇଁ କାମ ସବୁ କରିବେ ଘର ସଂଞ୍ଚାର ଚାଲୁ।
ଆମ ତଠିଁ ଯେମିତି ପାଠ ପଢା ହଉଥିଲା ତ ଘଣ୍ଟି ବାଜିଲା ଆମେ ଦୌଡି ଦୌଡି ଯାଉଥୁଲୁ।
ହଁ ହଁ ଏଇଖିଣା କଣ ମା ହଁ
ପାଠ ପଢିବା ପାଇଁ ଗୋଟେ ମାନେ ଭୟ ଥିଲା ଆମେ କେମିତି ଭଲ କରି ପାଠ ପଢିବୁ କାଲି ସାର୍ ପାଖକୁ ଗଲେ କଣ ମାନେ କୋଶ୍ଚିନ ଆନ୍ସର ବି ଆମକୁ ଟାସ୍ ଦଉଥିଲେ ସବୁ ଲେଖିକି ଆମେ ନେଇକି ଯାଉଥିଲୁ।
ହୁଁ ହୁଁ।
ହଁ ଆନ ପାଠ ପଢାର ଭେଲ୍ୟୁ ନାହିଁ।
ସରକାର ର ଅର୍ଡର ଅଛି ନା ମା ପିଲାମାନାନଙ୍କୁ ମାଡ ମାରିବେନି ସେଥିପାଇଁ ପିଲାମାନେ ଜାଣିଚନ୍ତି।
ଆଗେ ତ ସରକାର କିଛି ଦଉନଥିଲା ଆମେ ଆମେ ଯେତେଳେ ପା
ନା ଡ୍ରେସ୍ ଦଉଥିଲା ନା ବହି ଦଉଥିଲା।
ହଁ ହଁ।
ବହିଟାକୁ କଣ ଆମେ କହୁଥିଲୁ ନା ଜଣେ ପାଠ ପଢିବ ବର୍ଷେ
ଆଉ ସେ ବହିକୁ ପୁରା ଯତ୍ନ ସହିତ ରଖିବ। ମାନେ ଟିକେ ଫଟା ଚିରା ଫଟା ହେଇଯିବ ସେଟା ଆଉ ଏ ଅନ୍ୟ ଲୋକ ମାନେ କମ ରେଟ ରେ ନେବେ। ମାନେ ଜଣେ ଜଣକୁ ବିକ୍ରି କରୁଥିଲେ। ଗୋଟେ ବହି ଚାରି ବର୍ଷ ପାଞ୍ଚ ବର୍ଷ ପଢୁଥିଲି।
ହଁ ହଁ ଏଇ କିଣା ଏଇକଣା ଏଇ କଣ ଯେ ବହି ଚେଞ୍ଜ ହେଇଯାଇଛି ପ୍ରଥମ ରୁ ଅଷ୍ଟମ ଯାଙ୍କେ। ଯୋଉ ଭାଷା ପରିବର୍ତ୍ତନ କରିଛ ଏଇ ସରକାର ଆଉ
ହଁ ଛାଡ଼ ସେଟା ସେ ଭୁଲ ଚୁକ୍ ହୁଏ ତାକୁ ଆମକୁ ଧରିବାର ନ ନାହିଁ।
ହଁ ହଉ ଯାଉ ଯେମିତି ହେଲେ ହଁ ପିଲା କେମିତି ପାଠ ପଢିକି ଭଲ ଭଲ ହେଉ
ହ ଆମକୁ ଚେଞ୍ଜ କରିବାକୁ ପଡିବ ଯୋଉ ଜାଗାରେ ଭୁଲ ଅଛି ଚାକ ସଂଶୋଧନ ଆମକୁ ପଡିବ।
ହଁ ସେଟ ତ ଠିକ କଥା।
ଆମ ଛୁଆ ବି କାଲି ମତେ ଦେଖେଇଲା ଆଉ ଏଇଟା ଏମତି କିଛି ା ହେଲା ମୁଁ କହିଲି ପ୍ରିଣ୍ଟିଂ ମିଷ୍ଟେକ୍ ଥିବ। ଆଉ ହଁ ଯୋଉ ଜାଗାରେ ତତେ ସନ୍ଦେହ ଲାଗୁଛି ସେଠି ମାର୍କିଂ କରିଥିଲେ ମୁଁ ତାହାକୁ ସୁଧାରିଦେବି।
ଓ ଆଚ୍ଛା।
ହ
ଆଉ କଣ ହାଲଚାଲ।
ହଉ ସବୁ ଭଲ ଅଛେ।
ହୁଁ ହୁଁ
ହ
ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଘରେ ସବୁ ଭଲ ଅଛନ୍ତି।
ହଁ
ହୁଁ
ହଁ ମାମୁ କ କହିବ ମୁଁ ଯିବି ଦିଇ ଚାରି ଦିନ ଭିତରେ ଯିବି।
ହଁ ହଁ
ହ
ମୁଁ କହିଦେବି ଆଉ।
ହଁ
ଆଉ କେହି ସାଙ୍ଗ ମ ସାଙ୍ଗରେ କଥା ହେଇନ?
ନା ମୋ ପାଖରେ ଟାଇମ ନାଇଁ ପରା।
ଆଚ୍ଛା
ଟାଇମ ନାହିଁ ମୁଁ କଣ କଥା କେତେ ସମୟ କଥା ହେଇପାରିବି। ବର୍ତ୍ତମାନ ଟିକେ ଏଇଟା ମୁଁ ରୋଡ ସାଇଡରେ ଥିଲି ତ।
ହଁ
ଆିଲ କଲ୍ ଆସଛି ରିସିଭ କରିନେବି କହିଲି।
ଆଛା
ଆଉ କଣ ରନ୍ଧା ବଢା ସରିଲାଣି କି?
ନାଇଁ ରାନ୍ଧିନି ଏଇ ଆଉ ଟିକେ ଗଲେ ରାନ୍ଧିବି ଖାଲି ରୁଟି ଟା ବନେଇବି ଆଉ। ଭଜା ସବୁ ଅଛି ଆଉ ଚିକେନ ତରକାରୀ ଅଛି।
ହୁଁ ହୁଁ।
ହଁ ମାଛ ତରକାରୀ ବି ଅଛି, ଦେଇକରି ଖାଇବୁ ଆଉ। ଖାଲି ରୁଟି ଟା ବନେଇଦେବି ଭାତ ବି ଅଛି। ସବୁ ମିଶି ମୁଶା କରି ଖାଇବୁ। ହ ତମେ କଣ ଖାଅ ରା ରାତିରେ?
ରାତିରେ କଣ ଖାଇବା ହାଲକା ଚିଜ ଖାଇବା ରୁଟି।
ଆ ରୁଟି। ଆଚ୍ଛା ତମକୁ ରୁଟି କଣ ଭଲ ଲାଗେ?
ଭଲ ନାଇଁ ଭାତ ଖାଇଲେ କଣ କି ଭାତ ଓଜନ ଲାଗେ ତ ମାନେ ନିଦ ଭଲ ହୁଏନି ଆଉ ରୁଟି ଖାଇଲେ ହୁଁ ଠିକ ନିଦ ହୁଏ।
ଆଛା।
ହଉ ମୁଁ ଟିକେ ମୁଁ ଇ ରୋଡ ସାଇଡ ରେ ଥିଲି ତ ମୁଁ ଘରକୁ ଗଲେ ପରେ ମୁଁ
ନାଇଁ କଥା ହଉନ ଆଉ ଦି ମିନଟ ଟିକେ କଥା ହେଇଯାଉ ମୁଁ ଆଉ ଟିକେ କଥା କଣ ଦି ମିନିଟ ଟିକେ କ କଥା ହେଇଗଲେ ତାପରେ ତମ ଘରକୁ ଯାଇବ ଏତେ ଦିନ ପରେ କଥା ହଉଛ କହୁ ଛ ପରେ କହୁଛ ନାଇଁ।
ନାଇ କିଛି ନାହିଁ କଥା ହେବାରେ କିଛି ସେମିତି ଅସୁବିଧା ନାହିଁ, ମାନେ ମେଘ ମେଘ କରିଛି ବର୍ଷା ହେବ କି କେମିତି ହେବ।
ହଁ। ହ ରାତିରେ କର ଘରେ ଶୋଉଚ କି ପଦାରେ ଶୋଉଚ?
ହଁ କୋଉଦିନ ଘରେ ଶଉଛି କୋଉ ଦିନ ଯଦି ଇଲେକ୍ଟ୍ରି ର ପ୍ରୋବ୍ଲେମ ହେଲେ ବାହାରେ ଶୋଇବାକୁ ପଡୁଛି।
ତମେ ସେଠି ହୁଏ କିଆ?
ହଁ। ଏଠି ଇଲେକ୍ଟ୍ରୀ ର ହାତ ଗୋଡ ନାହିଁ ମନ ଇଚ୍ଛା କାଟିବେ ମନ ଇଚ୍ଛା ଦେବେ।
ଆଛା।
ହଁ।
ନାଇଁ ଆମ ଆମ ଏତି କୌଣ କିଛି ଅସୁବିଧା ଯେମିତି ବର୍ଷା ଘଡଘଡି ବିଜୁଳି ପବନ ଏ ସବୁ ଯଦି ହେଲେ ଏ କାଟି ଦଉଛି ତାପରେ କୋଉଠି ଡାଳ ସବୁ ଭାଙ୍ଗିଥବ ଆ ସାଜି କରି ଡାଳ ସବୁ କାଟି କୁଟା କରି ଗୋଟେ ଘଣ୍ଟା ଘଣ୍ଟା ଭିତରେ ଦେଇ ଦଉଛନ୍ତି ବେଶୀ ଡେରି କ ହଁ। କୋଉଠି ଯଦି ତାର ଯଦି ଛିଣ୍ଡି ଥିବ ଟିକେ ଟାଇମ ଲା